ହଁ ମୁଁ କଥା ଶୁଣିପାରୁଛନ୍ ହଁ ହଁ।
କଣ କରୁଛନ୍ତି ଆଜ୍ଞା ଆପଣଙ୍କ ଭଏସ୍ କ୍ଲିଅର ଆସୁଛି।
ଅ ହୋ।
ଆଛା ଆ କଣ କରୁଥିଲେ?
ହଁ ପଡ଼ିକି ଟିଭି ଦେଖୁଥିଲି ଆଉ ସେ ଟିଭି ଟା ଲାଗିଥିଲା ତମକୁ କହିଲେ ଶୁଣି ପାରୁିଛନ୍ତି କି ନାହିଁ।
ଆଜ୍ଞା ଆଜ୍ଞା ନାଇଁ। ଠିକ ଅଛି ଶୁଭି ଯାଉଛି କିଛି ଅସୁବିଧା ନାହିଁ ଆଉ ଖାଇବା ପିଇବା ସରିଲାଣି? ବ୍ରେକଫାଷ୍ଟ୍।
ନା ଆଜ୍ଞା ଖାଇନି କିଛି ଆଜି ପଣା ଦିଆ ହବ ତ ମଙ୍ଗଳବାରେ।
ଓହୋ ଆଚ୍ଛା ଆଚ୍ଛା। ଆଉ ମାନେ ସବୁ ଠାକୁର ପୂଜା ହେରିକା ସରିଲାଣି ତ?
ହଁ ଠାକୁର ପୂଜା କରିସାରିଲିଣି ଏଇକିଣା ପଣା ଦିଆହବ କି ପାଣି ଆଇଁଲି। ତାଉ ଆପଣେ କୁହନ୍ତୁ।
ମୁଁ କହିଲି ଆଜ୍ଞା ଫାଙ୍କା ହେଇପାରିବେ ତ?
ହୁଁ ହୁଁ କୁହନ୍ତୁ।
ଆଛା, କିଛି ସମୟ, କିଛି ସମୟ କଥା ହେଇପାରିବା ତ?
ହଁ, ହଁ।
ଆଜ୍ଞା। ଦେଖନ୍ତୁ, ମୁଁ ଆଜି ଆମେ ଟିକେ ପରିବାର ଉପରେ ଆଲୋଚନା କରିବା?
ହଁ, କହୁନାହାଁନ୍ତି।
ଆଜ୍ଞା, ତ ମୁଁ କହିବା କଥା-ଆ କି ଦେଖନ୍ତୁ ପରିବାର ହଉଛି, କିଛି ଲୋକମାନଙ୍କୁ ନେଇକି ସୃଷ୍ଟି। ବୁଝିପାରୁଛନ୍ତି ନା?
ହଁ, ହଁ କୁହନ୍ତୁ।
ତ ଗୋଟେ ପରିବାର ଭିତରେ ଆମର ବାପା, ମା, ଭାଇ, ଭଉଣୀ, ଜେଜେ ପା ଜେଜେ ମା, ତ ଏମାନ ସମସ୍ତଙ୍କୁ ନେଇକି କଣ ହୁଏ ନା? ଗୋଟେ ପରିବାରର ସୃଷ୍ଟି ହେଇଥାଏ। ଠିକ୍ ଅଛି।
ହଁ, ହଁ ଠିକ୍ ଅଛି କୁହନ୍ତୁ।
ଆଜ୍ଞା, ପରିବାର ହଉଛି ଦୁଇ ପ୍ରକାରର। ଠିକ୍ ଅଛି ଗୋଟେ ହଉଛି, ଏକକ ପରିବାର। ଆଉ ଗୋଟେ ହଉଛି, ଯୌଥ ପରିବାର। ଏକକ ପରିବାରରେ କୋଉମାନେ ରୁହନ୍ତି ନା, କେବଳ ବାପା, ମା, ଆଉ ତାଙ୍କର ଛୁଆମାନେ? ବୁଝିପାରୁଛ ନା, ଯୋଉଟା
ହୁଁ, ହୁଁ ସେଟା ଛୋଟ ପରିବାରକୁ କୁହନ୍ତି।
ଛୋଟ ପରିବାର ବା ସୁଖୀ ପରିବାର ତାକୁ କୁହନ୍ତି, ଆଜ୍ଞା। ଆଉ ଗୋଟେ ଆମର ଯୋଉ ରହିଲା ଯେ-ଏ ଯଏ ମାନେ, କଣ ଯୌଥ ପରିବାର। ଠିକ୍ ଅଛି। ଏକ ବଡ ପରିବାର। ସେଥିରେ ଆପଣଙ୍କର-ଅ ଧର ବାପା, ମା, ବାପାଙ୍କ ଯୋଉ, ହଁ, ବାପାଙ୍କ ବାପା, ବାପଙ୍କ ମାଁ ଦାଦା, ଖୁଡି, ବଡାପା, ବଡ ମା ସମସ୍ତେ ମିଶିକି ରୁହନ୍ତି। ଯୋଉଟା କି କଣ କୁହନ୍ତି? ବଡ ପରିବାର ବୁଝିପାରୁଛନ୍ତି ନା! ଆଜ୍ଞା। ତ-ଅ ମୋ କହିବା କଥା ଦେଖନ୍ତୁ। ଅ-ଅ ମାନେ କଣ କହିଲେ? ଯୋଉ ପରିବାର ଭିତରେ ଯେ ଗୋଟେ ଲୋକ, ଗୋଟେ ଲୋକ ସହିତ ଯୋଉ, ଗୋ ମାନେ କଣ? ସମ୍ପର୍କ ଟା ଥାଏ। ଠିକ୍ ଅଛି ତ, ଆଜି
ସମସ୍ତେ ଚାହୁଁଛନ୍ତି ନାଇଁ, ଏକକ ପରିବାରରେ ରହିବାକୁ କେହି ବି ଦେଖିବେ? ଆପଣ ଯଦି, ଆଜ୍ଞା ଗୋଟେ ଝିଅ ଆପଣ ବାହା ଦଉଛନ୍ତି, ଆପଣ ପ୍ରଥମେ ପଚାରୁଛନ୍ତି? ଯେ-ଏ ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି? କି ଆପଣଙ୍କର କେତେଟା ପୁଅ? ବୁଝିପାରୁଛନ୍ତି ନା? ଯଦି ପ୍ରାୟତଃ, ସମସ୍ତେ କଣ କରୁଛନ୍ତି? ନା ଗୋଟେ ପୁଅ ଥିବ, ଘରେ ବାହାଘର ଦଉଛନ୍ତି କାହିଁକି? ନା ଯାହା ଫଳରେ କଣ? ନା ତାଙ୍କ ଝିଅଟି ଖୁସିରେ ରହିବ। କୌଣସି ଅସୁବିଧାର ସମ୍ମୁଖୀନ ହବନି। ତା'ପରେ ସେ ନିଜ ଅନୁସାରେ କଣ କରିପାରିବୁ? ନା ନିଜକୁ ଆଡ୍ ଜେଷ୍ଟ କରିପାରିବ। ବୁଝିପାରୁଛନ୍ତି ନା!
ହଁନ୍ତୁ, ଏଇଟା ଗୋଟେ କହିଲେ ଠିକ୍ କଥା କହିଲେ ଯେ, ଆଉ ଗୋଟେ କଥ୍ କଥା ହେଲା କାହିଁକିନା ମାନେ ଦେଖ ଆମେ ଛୋଟ ପରିବାରଟେ ସମସ୍ତେ ସେଇଟା ଚାହୁଁଛନ୍ତି ନା, ଆମେ ଛୋଟ ପରିବାର ସୁୁଖୀ ପରିବାର। କିନ୍ତୁ ଦେଖ ଏଟା ଗୋଟେ ଜଏଣ୍ଟ ପରିବାର ଥାଏ ସେଇଟା ଦେଖ ଗୋଟେ ଆଜି ଅସୁବିଧା ସୁବିଧା ହେଲା କି ଯାହା ହେଲା ଗୋଟେ ଭାଇ ଯଦି ଥିବ ଭାଇ ସାଙ୍ଗେ ପଛରେ ବି ସେ ଠିଆ ହେଇପାରେ। ବୁଝି ପାରୁଛନ୍ତି କି? ମାନେ ଜଏଣ୍ଟ ପରିବାର ଥିଲେ ତୋମ ସାଥ୍ ବି ସେମାନେ ଦେଇପାରିବେ। ଆ, ଆମେ ଯଦି ଏକା ଆ ଜ୍ଞା ମୁଁ କହୁଛି ମୁଁ ଆଜ୍ଞା ମାନେ ଏକା ଜଣେ ମାନେ ଗୋଟିଏ ପୁଅ ମାନେ ଦେଖ ମୋ ତାଙ୍କ ପଛକୁ ବି ଆଉ କେ- କେହି ନାହାନ୍ତି, ଆଉ ମାନେ ମାନେ ତାଙ୍କ ପଛକୁ ଏକା ଠିଆ ହବାକୁ କିଏ ଅଛନ୍ତି କି? କେହି ବି ନାହାନ୍ତି ସେଇଟା ମୁଁ ନି ଜେ ବି ଆଜ୍ଞା ଏକା ମାନେ ଗୋଟାଏ ପୁଅ ମୁଁ ବାହା ହେଇକି ନିଜେ ବି ଆଜ୍ଞା ମୁଁ ଅନୁତାପ କରୁଛି। ଯେ ମୁଁ ଭାବୁଥିଲି ମାନେ ମୁଁ ଆଇଛି କିନ୍ତୁ ଆମ ଘର କିନ୍ତୁ ମୁଁ ଆଇଛି ଆମ ସେଠୁ ଆମ ପରିବାର ହଉଛି ବହୁତ ବଡ ପ- ମାନ ପରିବାର। ବହୁତ ମାନେ ଦାଦା ଖୁଡି ଭାଇ ଭଉଣୀଠୁ ଲଗେଇକି ମାନେ ବଡ ବାପା ବଡ ବୋଉ ହଁ ମୋ ଜେଜେବାପା ଜେଜେମା ମାନେ ସମସ୍ତେ ଆମ ଘରେ ସେଠି ଅଛନ୍ତି। କିନ୍ତୁ ମୁଁ ଏଠିକି ଆସିଲି ମାନେ ମୋର ଗୋ ଟେ ମାନେ ଏ, ମୋ ହଜବେଣ୍ଡ ହଉଛନ୍ତି ଗୋଟାଏ ମାନେ ମୋ ପଛକୁ ମାନେ କେହି ନାହାନ୍ତି ମୁଁ ଏବେ ସେଇଟା ଅନୁତାପ କରୁ, ମୁଁ ଭାବ ମୁଁ ବି ଭାବୁଥିଲି ଥରେ ମୁଁ କଇଲି ନାଇଁ ମୁଁ ଏକା ହେଲେ ଆମର ବି ମାନେ କଣ ସିଏ ତାଙ୍କର ତାଙ୍କ ମା ଅଛନ୍ତି ଆଉ ସିଏ ଏ ଆମକୁ ଗଲା ପୁଣି ମୋ ଛୁଆ ଆଇ ଦେ ଆମେ ତିନି ଚାରି ଜଣ ହବ ଏଇଆ ଭାବି ଥିଲି କିନ୍ତୁ ଏବେ ମୁଁ ନିଜେ ଅନୁତାପ କରୁ ସେଟା କେତେ ଖରାପ ବୋଲି। ମାନେ ମୋ ସ୍ଵାମୀ ପଛକୁ କେହି ଗୋଟେ ଠିଆ ହବାକୁ ବି ନାହାନ୍ତି। ଆଉ ସେଇଟା ବହୁତ ଭୟ ହୁଁ, ହୁଁ କୁହନ୍ତୁ କୁହନ୍ତୁ।
ସୁବିଧା ହେଲା କି କିଛି ଏମର୍ଜେନ୍ସି ପଡଇଲା। ତ କେହି ନଥିବେ ଯାହାକୁ ଆପଣ ପର ଉପର ମାନେ ଇଏ କରିବାକୁ ପଡୁଚି ନାଇଁ ସେ ହେଲେ ମୁଁ ପ ଯେହେତୁ କଣ ନା ଆପଣଙ୍କର କେହି ନାହାନ୍ତି ଠିକ୍ ଅଛି। କିନ୍ତୁ ଦେଖନ୍ତୁ ଯଦି ଆମେ ପରିବାର ଆଉ ସଦସ୍ୟ ଦେଖିବା ପରିବାର ଆମକୁ କଣ କରେ ନା ସୁରକ୍ଷା ଦିଏ। ଯୋଉଟା କହିଲେ କି, କିଛି ହ-ହବ ତ ଦେ ଦେ କଣ ନା ଅଛନ୍ତି ତୋ ଭାଇ ଅଛନ୍ତି କି ନାଇଁ ଇଏ ଅଛନ୍ତି କି ଯିଏ ବି ବୁଝିପାରୁଛନ୍ତି ନା?
ହଁ, ହଁ।
ତାହେଲେ କଣ ନା ଛୋଟ ଛୋଟ ଛୁଆଙ୍କଠୁ ସ୍ନେହ ମିଳେ, ଯୋଉଟା କି ଏକକ ପରିବାର ଭିତରେ ନଥାଏ। ବେଳେ ବେଳେ କଣ ଏକକ ପରିବାର ଗୋଟେ ଲୋକ କାମ କରି କରି ମାନେ କଣ କହିଲ ତା ଦେହ ହରିକା ଯଦି ଖରାପ ହବ ଦେନ୍‌ ଦେହ ଖରାପ ଥିବା ସତ୍ତ୍ୱେ ବି ସେ କାମ କରିବାକୁ ପଡିବ। କିନ୍ତୁ ଯଦି ଆମେ ଗୋଟେ ମିଳିତ ପରିବାର ଭିତରେ ରହିବା ଯଦି ମୋ ଦେହଟା ଖରାପ ଅଛି ଆଉ ଜଣେ କାମଟିକୁ କରିପାରିବ।
ହଁ ଏଇଟା ଠିକ କଥା କହିଲ, କିଏ ଜଣେ ଦେଖ ଆମେ ଯଦି ମାନେ ହେଇଥିବା ଦି ତିନି ଭାଇ ଆମର ଏକାଠି ବି ଗୋଟେ ରୋଷେଇ ହଉଛି, ଆମ ମାନେ ପରିବାର ଆମେ ଏକାଠି ଆମେ ଚଳୁଛେ। ଆଉ ଆଜି ଦେହ ପା କି ଭଲ ମନ୍ଦ ହେଲା ଆଜି କଣ ଗୋଟେ ଦରକାର ପଇଲା ଆମେ ବାହାରକୁ ଯିବା। ଆମର ବି ମାନେ ଯୋଉ ପରିବାର ସମସ୍ତେ ଅଛନ୍ତି, ମାନେ ଯାଆ ହଉ କି ମାନେ ସେମାନେ ସବୁ ଅଛନ୍ତି, ଆମ ପାଖେରେ ମାନେ ଏକାଠି ଆମେ ଅଛେ ନା। ସମସ୍ତଙ୍କ ପାଖେ, ଆମର ସେ କାମ ଟା ସେମାନେ ତୁଲେଇ ପାରିବେ, ଯେହେତୁ ଆମର କି ଛି ଅସୁବିଧା ହେଇପାରିବନି। ଆଉ ଏକା ଆମେ ରହିଲେ ଆମେ ତ ଏକା ରହିବେ ଆମେ ଗଲେ ଆମ ପଛକୁ କେହି ବିି ନାହାନ୍ତି। ଆ ଆମେ ଆଇଲେ ଆମର ସେଇ ଜିନିଷ ସବୁ ସେମିତି ପଡିଥିବ। ଆଇଲା ବେଳକୁ ନା ରୋଷେଇ ହେଇ ଥିବ, ନା ଏଇ ଜିନିଷ ଟା ବି ଏଠି ପକେଇକି ଯାଇଥିଲ ବି କେହି ଥୋଇବାକୁ ବି ନାହାନ୍ତି। ଆମେ ଆସିଲେ ସେଇ ଜିନିଷଟା ପୁଣି କରୁ ଆ, ଆମେ ଆଇଲେ ସେଇଟା କରୁଚେ। କିନ୍ତୁ ଯଦି ମାନେ ଜଏଣ୍ଟ ଫ୍ୟାମିଲି ଥିଲେ, ସେମାନଙ୍କ ଆମେ ଆଇଲା ବେଳକୁ କିଛି କାମ ବି ନଥିବ। ଆମେ ଆସିବା ଆରାମସେ ଖାଇବା ବି, ମାନେ ଖାଇକି ଟିକେ ରେଷ୍ଟ ବି ନେଇପାରିବା, ମାନେ ଜଏଣ୍ଟ ଫାମିଲି ହଉଛି ଏଇଟା ଜଏଣ୍ଟ ଫ୍ୟାମିଲିଠଉ ସତ କଥା ସବୁଠୁ ହଉଛି ବଡ଼ ଫ୍ୟାମିଲି ହେଉ ଜଏଣ୍ଟ ଫ୍ୟାମିଲିଟା ସବୁଠୁ ହଉଛି ବଡ, ଭଲ ଫ୍ୟାମିଲି। ମାନେ ଦୁନିଆରେ ସବୁଠୁ, ଆଉ ଛୋଟ ଯୋଉ କହୁଛନ୍ତି ମାନେ ଏକ ଜଣିକିିଆ ହେଇକି ରହି ଏରାଟ ମାନେ ଛୋମ୍ ଏଁ ଜଣକିଆ ହେଇକି ରହିବା, ଆଉ ଛୁଆ ତା ଭାପା ମା, ସେ ସ୍ୱାମୀ ସ୍ତ୍ରୀ, ମାନେ ସେଇଟା କିନ୍ତୁ ଠିକ୍ ନୁହେଁ। ସେଇଟା ମାନେ ଠିକ ନୁହେଁ, ଆଜିକାଲି ସେମତି କରୁଛନ୍ତି ଆଉ, ଜଏଣ୍ଟ ଫ୍ୟାମିଲିରେ ହେଲେ ବି ସେମାନେ ବାହାରିକି ମାନେ ବାହାରକୁ ବି ପଳଉଛନ୍ତି। ଯେ ଆମେ କେନ୍ତି ଏକା ରହିବୁ, ଆମେ ଆମର ଆମ ଛୁଆ ପିଲା, ଆମେ ଆମର ଏକା ରହିବା, ଆଉ କେହି ଆମ ସାଙ୍ଗରେ ମିଶିବେନି। କିନ୍ତୁ ସେଇଟା କେ, ମାନେ ପରେ କେତେ ଖରାପ ହେଉଛି, ସେଇଟା ସେ ବୁଝୁନାହାନ୍ତି। ବୁଝିପାରୁଛନ୍ତି, ଆପଣ କୁହନ୍ତୁ, ହଁ କୁହନ୍ତୁ?
ଦେଖନ୍ତୁ ମୋ କହିବା କଥା ଯୋଉ କହିଲେ, ମିଳିତ ପରିବାରର ତ ଏତେ ସବୁ ଆମକୁ ସୁବିଧା ମିଳୁଛି, ଅସୁବିଧା ବି ବହୁତ କିଛି ହଉଚି। ବୁଝିପାରୁଛନ୍ତି ନା, ଅସୁବିଧା କଣ ହଉଚି? ନା ଯେହେତୁ, ଦେଖନ୍ତୁ ସମସ୍ତଙ୍କର ଖାଇବା ପସନ୍ଦ ଏକାଠି ନଥାଏ। ଯେହେତୁ ଏତେ ବଡ ଘର ଭିତରେ ରହିଛନ୍ତି, ଗୋଟାଏ ହାଣ୍ଡିରେ ରୋଷେଇ ହବ ତ ଇଛା ନଥିବା ସତ୍ତ୍ୱ, ସତ୍ତ୍ଵେ ବି, କଣ ନା ସେଇ ଖାଦ୍ୟ ଖାଇବାକୁ ପଡେ, ତ ଆଉ ଗୋଟେ ବେଳେ ବେଳେ କଣ ହୁଏ, ନା କାମର ଚାପ ବି ଅଧିକ ବଡେ। ଯୋଉ ତ ଥ ଯାହା ଦ୍ଵାରା କଁ ହନ୍ତି, ନା ମିଳିତ ଫ୍ୟାମିଲି ର ଯୋଉ ସ୍ତ୍ରୀ ଲୋକ ମାନେ ରହିଲେ ନା ସେ ଖାଇବାକୁ ଠିକ୍ ସେ ରେ ତାଙ୍କର ଟାଇମ ହୁଏ ନା ଶୋଇବାକୁ ଠିକ ସେ ଟାଇମ ହୁଏ, ଯୋଉ କୁହନ୍ତିନି ସକାଳ ହଉ ହଉ କାମ ଆରମ୍ଭ ହେଇକି ରାତିରେ ଜହ୍ନ ଦେଖିଲା ପର୍ଯ୍ୟନ୍ତ କାମ ଚାଲିଥାଏ, ଯାହାଦ୍ୱାରା ତ ଆରାମ ଯୋଉ ଜିନି ସେଟା, ସେଟା ମିଳେନି ଆମକୁ, ବୁଝିପାରୁଛନ୍ତି ନା? ତ ଆଉ କଣ ହୁଏ, ନା ଏଇଆ, ତାପରେ ଦେଖନ୍ତୁ ଧର ଆଉ ଗୋଟେ ଅ ସୁବିଧା ହୁଏ, ଧର ଦୁଇ ଭାଇ ହୋଇଛନ୍ତି, ଏକାଠି ଚଳୁଛନ୍ତି କାଲି ତା ପୁଅ ତର କହିବ ମ୍ୟାଗି ଖାଇବି, ତା ପୁଅ କହିବ ନାଇଁ ମୁଁ ଆଉ, ଆଉ କିଛି ଖାଇବି ତ, ଏଇ କଥାକୁ ନେଇ, ଛୋଟ ଛୋଟ କଥାକୁ ନେଇ, ମାନେ କଣ କହିଲେ, ଘର ତିକ୍ତତା ଆରମ୍ଭ ହୁଏ। ଯାହାର ଅ, ମାନେ ପ୍ରଭାବଟା ଘରର ଯିଏ ବୟୋଜ୍ୟେଷ୍ଠ ବା ଘରଟାକୁ ଯିଏ ବୁଝନ୍ତି ଶାଶୁ ଶଶୁର ଯଦି ଥିବେ, ଶଶୁର ହିଁ ମୁରବି ଥିବେ ଯଦି ଶଶୁର ନଥିବେ, ସ୍ଵାମୀ ଘରର ମୁରବି। ତ ସିଏ କଣ କରନ୍ତି, ନା ସିଏ ଚାପ ଗ୍ରସ୍ତ ହେଇ ପଡ଼ନ୍ତି। ବୁଝିପାରୁଛନ୍ତିନା, ତ ଆଉ ଗୋଟେ ଗୋଟେ ଦେଖିବେ ଆଗ କାଳରେ କଣ ହଉଥିଲା ନା ଯେପର୍ଯ୍ୟନ୍ତ ଶାଶୁ ଶଶୁର ଥିଲେ, ଘର ଭିତରେ ବା ଭାଇ ଭାଇ ଭିତରେ କୌଣସି ବଣ୍ଟା ହଉନଥିଲା। କିନ୍ତୁ ଏବେ ଦେଖନ୍ତୁ, ମାନେ ଗୋଟେ ଯଦି ଇଏ ନ ଆସୁଛି ନା, ଯଦି କାହାର କାହା ସହିତ ଖାପ ନ ଖାଉଛି, ସେ ଅଲଗା ହେଇଯାଉଛନ୍ତି ମୁଁ ଜାଣିବା ଏଇଟା ଠିକ ଅଛି, କାରଣ ସମସ୍ତେ ଯେହେତୁ ମଣିଷ ସମସ୍ତେ ନିଜ ସୁଖ ଅନୁସାରେ ବଞ୍ଚିବାର ସମସ୍ତଙ୍କର ଅଧିକାର ଅଛି। ଯେ ମୁଁ ଏଇଟା ଖାଇବନି ମୁଁ କାହିଁ ଏଇଟା ଇଏ କରିବି ମୋ କହିବା କ
ଏଇଟା ଠିକ୍ ଅଛି। ଶୁଣନ୍ତୁ ଆପଣ ଯୋଉଟା କହିଲେ ସେଇଟା ଠିକ୍ ଅଛି କିନ୍ତୁ ମାନେ ଆଉ ଗୋଟେ ହେଲା କଣ ନା ଆମ ମନ ଭାବନା ଆମେ ମାନେ ଯଦି ଆମ ମନ ମାନେ ସମସ୍ତେ ଭଲ ପାଇବାଟା ଆମର ସମସ୍ତଙ୍କ ପ୍ର ତି ଆମର ସମାନ ଭାବରେ ସିଏ ମୁଁ ତମକୁ ଆଜି ଏତିକି ଭଲପାଉଚି ସିଏ ବି ମାନେ ଭଲ ପାଇବାଟା ସେ ସେତିକି ଦେଇପାରୁଥିବ ତାହାଲେ ସମସ୍ତଙ୍କ ମନଭାବନାଟା ଠିକ୍ ରହିବ। ଆଉ ଯଦି ମନ ଭାବନା ଟା ମାନେ ଭଲ ପାଇବା ହେ ହେଇ ନଥିବ ଯାହାହଲେ ମାନେ ଆପେ ଆପେ ସେ ସମ୍ପର୍କଟା ଛିଡିବ ମୁଁ ମାନେ ଏଇଟା ଖାଇବିନି ତ ସେ କହିବ ଜାଣି ମୁଁ ଏଇଟା ଖାଇବିନି ସେ କହିବ ମୁଁ ଏଇଟା ଖାଇବି ମାନେ ଏମିତି ହେଇକି ସମ୍ପ୍ରକ ମାନେ ଭାଙ୍ଗିଯାଏ ସେସ ତା ସେ ଜଏଣ୍ଟ ଫ୍ୟାମିଲି ଟା ମାନେ ସେ ସବୁ ଏକତା ମାନେ ଜଣେ ଜଣେ ଅଲଗା ଅଲଗା ସବୁ ହେଇଯାନ୍ତି ଭାଇ ମାନେ। ଯଦି ମନ ଭାବନା ମନ ସମ୍ପର୍କ ସବୁ ଏ ଏକାଠି ମାନେ ମନ ଥିବ ତାହେଲେ ସବୁ କିଛି ବି ସମ୍ଭବ ହେଇପାରିବ ବୁଝିପାରୁଛନ୍ତି?
ଆଜ୍ଞା ତୁ ଏ ଦେଖନ୍ତୁ ତ ଯୋଉ ପରିବାର କଥା କହୁଛନ୍ତି ମୁଁ କହିବା କଥା ପର ପରିବାର ମା ଧ୍ୟମରେ ଆମେ ବହୁତ କିଛି ଶିଖିଥାଉ ଯେମିତି ସ ତ କହିବା ହେଲା ମାନେ ସୁବିଧା ଅସୁବିଧାରେ କାହାକୁ ସହଯୋଗ କରିବା ହେଲା। କି ବଡ ମାନଙ୍କୁ କେମିତି ସମ୍ମାନ କରିବା କି ଛୋଟ ମାନଙ୍କୁ କେମିତି ଭଲ ପାଇବା। କିଏ ମଣିଷ ଯେ ଯେତେ ଦୁଃଖ କଷ୍ଟରେ ଥାଉ କେମିତି ମାନେ କଣ କହିଲ ଆଡଜଷ୍ଟମେଣ୍ଟ କରିବା ଠିକ୍ ଅଛି। କି ଆମେ କେମିତି କାହାର ସେବା କରିବା ଧର ଏଇଟା ମାନେ ନାହିଁ ତ ଘରେ ଯାହା ଅଛି ସେଥିରେ ଆଡଜେଷ୍ଟ କରିବା ଯାହା ଦ୍ଵାରା ଆମେ କଣ ସେଇ ଜିନିଷ ଟାକୁ କାଲି ସକାଳେ ସେଇ ଆପଣଙ୍କ ଘର ଭିତରେ ଯୋଉ ବଢୁ ଥିବା ଝିଅଟି ସିଏ ବି କଣ କରିବ ନା ଅ ଯେତେବେଳେ ବାହା ହେଇକି ଯିବ ସେଠାକାର ପରିବେଶ ସହିତ ନିଜକୁ ଖାପ ଖୁଆଇ ଚଳିପାରିବ। ବୁଝିପାରୁଛନ୍ତି ନା ଯଦି ଆମେ କଣ କରିବା ନା ମନ ର ଇଏରେ କରିବା ଯେହେତୁ କଣ ହବ ନା ବିଭିନ୍ନ ପ୍ରକାର ଅସୁବିଧା ବି ସୃଷ୍ଟି ହୁଏ। ଦେଖିବେ ନା ଗୋଟେ ଗୋଟେ ମିଳିତ ଫ୍ୟାମିଲି ଭିତରେ କଣ ହୁଏ ବାପା ମା ଥିବେ ପୁଅ ପୁଅ ପୁଅ ଅଲଗା ହେଇଯାନ୍ତି ଯୋଉଟା ଅଧିକ କଷ୍ଟ ବାପା ମାଆଙ୍କୁ ଲାଗେ ତାଙ୍କୁ ଲାଗେ କି କଣ ନା ଆମେ ଯିଇଁ ଥାଉଁ ଥାଉଁ ଆମରି ଆଖି ଆଗରେ ତମେ ଦୁଇଟା ହାଣ୍ଡି ବସିବ ଅ ମାନେ ଭା ଅ ଦୁଇଟି ଭାତ ଆଣ୍ଡି ଅଲଗା ହବ। ବା କେହି କାହା ସହିତ କଥା ହଉ ନାହାଁନ୍ତି ଏବେ ତ ଦେଖନ୍ତୁ ପରିବାର ଭିତରେ ଯୋଉ ଜେଜେ ବାପା ଜେଜେ ମୁଁ ମୋ କଥା କହୁଛି ଯେତେବେଳେ ଫୋନ୍ ରେ ବେଶ ବ୍ୟବହାର ନଥିଲା ମୋ ଜେଜେମା ଆମକୁ ସନ୍ଧ୍ୟା ବେଳେ କଣ କରନ୍ତି ନା ଗପ ଶୁଣାନ୍ତି ସେ ଯେ କୌଣସି ଗପ ହୁଅନ୍ତୁ କିମ୍ବା ଘରର ଷ୍ଟୋରି। ମାନେ କିଏ କଣ କରିଥିଲେ କେମିତି କରିଥିଲେ ଭଲ କାମ ମାନେ ତା ଦ୍ଵାରା କଣ ଆମେ ଅନୁପ୍ରାଣିତ ହଉ ନାଇଁ ମୋ ବାପା ଜେଜେବାପା ଏମିତି କରିଛନ୍ତି ତ ମୁଁ ବି କରିବି। ତ ସେଇ ଜିନିଷ ଟା କଣ ନା ଆଉ ସନ୍ଧ୍ୟା ବେଳେ ଶୁଣିଆକୁ ମିଳୁନି। କି ବାପା ଆଜି ଏତିକି ପଇସା ଆଣିଛନ୍ତି ଦେଖିବେ ସେ ଟାଇମ୍ ରେ ଯେତେବେଳେ ଘରର ମୁଖିଆ ଶାଶୁ ଶଶୁର ଥିବେ ଦୋ ଯଦି ପୁଅ ଦୁଇ ଜଣ ଅଛନ୍ତି ନା ଦୁଇ ଜଣ ପୁଅ କଣ କରୁଥିଲେ ନା ରୋଜଗାର କରିକି ଆଣିକି ବାପ୍ ବାପା ମାଙ୍କୁ ଦଉଥିଲେ କେବେ ବି ପଚାରୁ ନଥିଲେ ଯେ ତା ଦେହରୁ କେତେ ଖର୍ଚ୍ଚ ହବ। କେତେ ଖର୍ଚ୍ଚ ଅ ମାନେ ବଳିଲା କି ନିଅଣ୍ଟ ହେଲା। ଯଦି ବଳିଲା ବି ବାପା ମା କଂ କରୁଥିଲେ ତାଙ୍କ ପାଖରେ ରଖୁଥିଲେ ଯେତେବେଳେ ନିଅଣ୍ଟ ହଉଥିଲା ସେଇ ପଇସାକୁ ନେଇକି ଇଏ କରୁଥିଲେ କିନ୍ତୁ ଆଜିିକାଲି ପୁଅ ଯଦି ପାଂସ ଟଙ୍କା ଦଉଛନ୍ତି ନା ସେ ବାପା ମାଙ୍କୁ ମାଗୁଛନ୍ତି ଆମେ ଦଶ ଟଙ୍କା ଦେ ଆରେ ବାପା ମା କୋଉଠୁ ଆଣିବେ। ବୁଝି ପାରୁଛନ୍ତି ନା।
ହଁ ଏଇ ଏ ଠିକ କଥା କହିଲେ ଆଜିକାଲି ପୁଅ ମାନେ ମାନେ କୋଉ ବାପା ମାଙ୍କୁ କଣ ପଇସା ପତ୍ର ଦଉଛନ୍ତି ଦଉନାହାନ୍ତି। ଆଗର ଫ୍ୟାମିଲି ମାନେ ମାନେ ଅଲଗା ପ୍ରକାର ଆଯେ ଜଏଣ୍ଟ ଫାମିଲି ମୋ ମତରେ କିନ୍ତୁ ଜଏଣ୍ଟ ଫ୍ୟାମିଲିଟା ହିଁ ଭଲ। ମାନେ ମୁଁ ନିଜେ ମାନେ ଏକା ଇଏରେ ବାହାହେଇଛି ନା ମୁଁ ସେ ସେଷରେ ଜଏଣ୍ଟ ଫ୍ୟାମିଲି ହିଁ ଭଲ ପାଏ ମୁଁ ଆମ ଘରୁ ହିଁ ଜଏଣ୍ଟ ଫ୍ୟାମିଲିକୁ ହିଁ ଆସିଚି।
ଆଜ୍ଞା।
ହଁ।